ହଁ ହାଲୋ। ହାଲୋ। ହଁ କୁହନ୍ତୁ। ଏମିତି ଖରା ହଉଛି ବସିଛି ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବସିଛି ତ ଚାଲନ୍ତୁ ଆମେ ଆମର ଟପିକ ଉପରକୁ ଯିବା।
ହଁ।
ତ ଆମେ ଆଜି ପର୍ବପର୍ବାଣି ବିଷୟରେ କଥା ହବା ଏବେ ଆଗ ଆଗକୁ ତ ରଜ ଆସୁଛି। ତ ରଜକୁ ନେଇକି କଣ କେମିତି ଆପଣ ସବୁ ପ୍ରିପୋର କରୁଛନ୍ତି ଆଉ କେତେ ଏକ୍ସାଇଟେଡ ଅଛନ୍ତି ସେ ବିଷୟରେ ଟିକେ କୁହନ୍ତୁ
ହଁ ହଁ ଆପଣ ତ ଜାଣିଥିବେ ରଜ ହଉଛି ଆମ ଓଡିଶାର ଏକ ମାନେ ଖୁସିର ଗୋଟେ ପର୍ବ। ଅ ଯୋଉଟା କି ଆମ ଝିଅ ମାନଙ୍କୁ ମାନେ ବହୁତ ଭଲ ଲାଗିବ ରଜ ପର୍ବ। ହ ନା ନହିଁ ତ ରଜ ଆମ ତିନି ଦିନ ତ ପାଳନ କରାଯାଇଛି ଯେ ଆ ଫାଷ୍ଟ କରି ପହିଲି ରଜ ସେକେଣ୍ଡରେ ଆମେ ଯୋଗ କହୁଛ କ ସଂକ୍ରାନ୍ତି ବା କଣ ଆଉ ଗୋଟେ କହୁଛନ୍ତି ନିତୁନ ସଂକ୍ରାନ୍ତି ଆଉ ଥାର୍ଡ ସେଟା ହଉଛି ଶେଷ ରଜ ବା ବୁଧ ହ ଯେଖ କହିଛନ୍ତିି ମ କଟିକି ବସୁମତୀ ମା କଙ୍କୁ ପୂଜଗଦ ଯେ ତ ଆମେ ଫାଷ୍ଟ ଣ କଣ କରୁ ଯେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧୁ ଆଉ ମାନେ ବିଭିନ୍ନ ପ୍ରକାର ଶଜାସଜା ହଉ ହଉ କି ନାଇଁ ଆପଣ ହଅ ହୁଅନ୍ତି ନ ନାଇ ତ ହଁ ଅଳତାା ଅଳତା ଫଳତା ସବୁ ଲଗେଇକି ମେହନ ଫେନ୍ ଲଗେଇ ଆମେ ର୍ୟ ପୁରା ସେଲିବ୍ରେସନ କରିବାକୁ ବାହାରି ପଡୁ ତାପରେ ଧୋଳି ଆମେର ମେନ୍ କ ଦୋଳି ଫାଷ୍ଟ ଆମର ଦୋଳି ପଡିଥିବ। ଆଉ ରଜ ମ ଦୋଡ଼ି କୋଉ କୋଉମାନେ ଗାଁ ମାନଙ୍କ ବି ଜାଣି ଗଛ ମାନଙ୍କରେ ସବୁ ବାହାରେ ଦୋଳି ପଡିଥାଏ ଗୋଟେ ଗଛ ଦିଟା ତିନିଟା ଏଇ ଟାଇପ ମାନେ ସମସ୍ତେ ଗାଁରେ ଯେତିକି ଝିଅ ଅଛନ୍ତି ମାନେ ଗାଁରେ ଅଛନ୍ତି କି ନାଇଁ ଜଣା ପଡେ ସେଇଦିନ ରଜ ଦିନ ସମସ୍ତେ କିଛଟ ହେଇଯାଆନ୍ତି ଆଉ ଘରେ ଆମର ବିଭିନ୍ନ ପ୍ରକାର ପିଠା କରାଇଯାଏ ଆପଣଙ୍କ ଘରେ ପିଠା ହୁଏ।
ହଁ ବୋଉ କୁ ଅଧିକ ମାନେ ଆମ ଘରରେ ବୋଉ ଅଧିକ ଭଲ ପିଠା ବନାଏ ଭଲ ପିଠା ବନଏ ତ ରଜରେ ପୋଡା ପିଠା
ହଁ ପୋଡପିଠା ପୋଡପିଠା ମଣ୍ଡା ପିଠା ଆଉ ଚକୁଳି ପିଠା
କାକରା ପିଠା ସବୁଟା ହେଇଥାଏ କିନ୍ତୁ ପୋଡ ପିଠା ଟା ହେଇଥାଏ ଅଧିକ ଘରେ
ଦିନ ତ ଝିଅ ମାନଙ୍କୁ ଆହାଯାଏ କିଛି କାମ କରିବେ ନାହିଁ ଯେମିତି କି ମାଟି ଫାଟି ମାନେ ଖୋଳିବା ବା କିଛି ବି ମାନେ ଗଛ କାଟିବା ହଁ ଆଉ ପରିବା ବି କାଟିବା ମାନେ ଘରର କୌଣସି କାର୍ଯ୍ୟ କରିବାକୁ ମନା କରନ୍ତି ମାନେ ଝିଅ ମାନ ସେଦିନ ରେଷ୍ଟ ଖାଲି ବୁଲୁଥିବେ ମାନେ ଝିଅ ମାନେ ସେ ରାଜର ରାଜା ଆଉ ହଁ ତା ତାପରେ ସେକେଣ୍ଡ ଦିନ ଯେହେତୁ ସଂକ୍ରାନ୍ତି ଥାଏ ସଂକ୍ରାନ୍ତି ସଂକ୍ରକ୍ରାନ୍ତି ଦିନ ବି ଧୁମରେ ସମସ୍ତେ ରଜଲେ ପାଳନ କରନ୍ତି ସଂକ୍ରାନ୍ତିରେ ବି ଠିକ ସେପରି ନୂଆ ଡ୍ରେସ ପିନ୍ଧନ୍ତି ମାନେ ରଜ ମାନେ ଫାଷ୍ଟ ରଜ ଟିକେ ଅଲଗା ରଜ ସଂକ୍ରାନ୍ତି ଟିକେ ଏକ୍ସାଇଟମେଣ୍ଟ ଟିକେ କମିଯାଇ ଆଉ ତାପରେ ଦୋଳି ଖେଳିବାକୁ ପଡଉ ସେଇ ପିଠା ପଣା ତାପରେ ମଜ ମଜ ମସ୍ତି କରୁ ଆମେ ସାଙ୍ଗମାନଙ୍କ ସହିତ ଗପସପ ଏଇ ସବୁ କରୁ ହଁ କି ନାଇଁ
ହଁ
ଥାର୍ଡ଼ ରଜ ଦନା ତ ଶେଷ ରଜ ଯେଉଁଟାକି ଆମ ରଜ ପଳେଇବ ବୋଲି ଆମ ମନ ବହୁତ ଦୁଃଖ ହୁଏ। ଆଉ ସେଇଦିନ ସେଇ ଟାଇପ ର ମାନେ ସମସ୍ତେ ଗପ ସପ୍ କରୁ ବୁଲୁ ଖେଳ ନାଚ ଏ ସବୁ ଖୁଦା ଏ ସବୁ କରୁ। ଆଉ ଚାରି ଯିବ। ବସୁମତୀ ସ୍ନାନ ଅଛି, ସେଦିନ ସମସ୍ତେ କଁ ସକାଳୁ ବା ପାହାନ୍ତିିଆରୁ ଉଠିକି ମାନେ ଗାଧୁଆ ପାଧୁଆ କରି ଘର ଫର ଧୁଆଧୁଇ କରିକିରି ମାନେ ଚାଷ କାମ କରିବାକୁ ଲୋକମାନେ ଯାଆନ୍ତି ଆଉ। ଆଉ ପାନ ଖାଅ ନା ନାଇଁ ରଜରେ?
ହଁ ରଜପାନ ଖାଇବାକୁ ବହୁତ ଭଲ ଲାଗେ ରଜରେ ପାନ ଲାଗେନି।
ହଁ ହଁ ରଜରେ ଖାଅ ମାନେ ଘରେ ତିଆରି କରିକି ନା ବାହାରୁ?
ନାଇଁ ର ଜ ପାନ ବାହାରୁ ଦୋକା ଆନ୍ତି ଘରେ ବାପା ପାନ ଖାଆନ୍ତି ଯେ ଘର ଯୋଉ ପାଇଁ ଯୋଉ ସ୍ପେସାଲ୍ ସବୁ ମସଲା ପଡେ ଘରେ ନଥାଏ ନା ତ ବାହାରୁ ଆଣନ୍ତିଏ ରଜ ପାନ।
ଆଛା। ଆଉ ରଜରେ କୋଆଡେ ବୁଲିବାକୁ ଯାଆନ୍ତି?
ହଁ ରଜରେ ବୁଲିବାକୁ ତ ଆମେ ଯାଉନୁ କିନ୍ତୁ ରଜ ଆସିଲା ମିନସ ଆମେ ମାନେ ରଜ ଆସିବାକୁ ଥିବ ମାନେ ପନ୍ଦର ଦିନ ଥିବ ଆମକୁ ଅଧିକ ଖୁସି ଲାଗେ ରଜ ଆସିବ ନୂଆ ଡ୍ରେସ କିଣା ହବ ମେହେନ୍ଦୀ କରିବୁ ତାପରେ ସବୁ ନୂଆ ଫଟୋ ମାନେ ନୂଆ ଡ୍ରେସ ପିନ୍ଧିବାଲେ ତ ଅ ସବୁ ଝିଅ ମାନଙ୍କୁ ବହୁତ ଖୁସି ଲାଗିଥାଏ ନୂଆ ଡ୍ରେସ। ତ ନୂଆ ଡ୍ରେସ୍ ସେ ମାନେ ମୋ ପନ୍ଦେ ପନ୍ଦର ଦିନ ପୂର୍ବରୁ ଆମେ ଆସି ଭାବୁ କୋଉ ଡ୍ରେସ ପିନ୍ଧିବୁ କୋଉଟା ନାହିଁ ସବୁ ଡି କରୁ ସାଙ୍ଗ ସାଥୀ ମାନଙ୍କ ସହିତ ତ ରଜା ଆସିଲେ ଫାର୍ଷ୍ଟ ମୁଁ ମୋ ରଜ କେମିତି ସେଲିବ୍ରେସନ କରେ କହୁଛି ରଜ ଜ ଦିନ ସକାଳୁ ଉଠିକି ନୂଆ ଡ୍ରେସ ତ ରଜମିନି ତିନିଟା ନୁଆଡ୍ରେସ କମ୍ପଲସରି ଘରକୁ ପଳେଇ ଆସିଥିବ ନୂଆଡ୍ରେସ ତ ନୂଆଡେସ ପିନ୍ଧିବି ତ ହେୟାରଷ୍ଟାଇଲ ମୁଣ୍ଡ ସାଇଜ କୁଣ୍ଡା କୁଣ୍ଡି କରିକି ତ ଭଲସେ ମେକ୍ ମାନେ ପାଡର କେମତି ଯାହା ଲଗେଇବା କଥା ଲଗା ଲାଗି କରିଦେ ତାପରେ ଅଳତା ରଜରେ ତ ପକେଇବେ ଝିଅମାନେ ତ ରଜରେ ତ ଝିଅ ମାନଙ୍କ କିଛି କାମ କରନ୍ତିନି ନା ଏମିତି କି ପରିବା କାଟିବାକୁ ବି ଦିଅନ୍ତିନି ତ ରଜରେ ଘରେ ପୋଡପି ପିଠା କରିଥାଏ ବୋଉ ତ ରଜରେ ମାନେ ରେଡି ହେଇକି ଅଳତା ଲଗେଇକି ପୋଡ ପିଠା ଖାଇକି ସାଙ୍ଗମାନଙ୍କ ସହିତ ଦୋଳି ଖେଳିବାକୁ ଯାଏ ଆମ ବାରିପଟେ ଦୋଳି ପଡେ ସାଙ୍ଗମାନାନଙ୍କ ସହିତ ଦୋଳି ଖେଳେ ମଜା କରେ ତା ସହିତ ଆମ ବାରିପଟ ଆମ ଗାଁରେ ମାନେ ବହୁତ ବଡ ଗାଁ ତା ସହିତ ରଜ ଆମ ଗାଁ ରେ ବହୁତ ଧୁମଧାମ ରେ ପାଳନ କରନ୍ତି ରଜ କୁଆଁରୀ ମାନଙ୍କର ପର୍ବ ହୋଇଥାଏ କିନ୍ତୁ ଯୋଉମାନେ ବାହା ବି ହୋଇଥାନ୍ତି ସେମାନେ ରଜ ପାଇଁ ଅପେକ୍ଷା କରିଥାନ୍ତି କେବେ ରଜ ହବ ଆଉ ଗାଁକୁ ଯିବେ ଆଉ ସମ ସ୍ତ ଙ୍କ ସହିତ ସେଲିବ୍ରେସନ କରିବେ ଆ ଆମ ଗାଁରେ ରଜରେ
ରଜ ଦୋଳି ଖେଳନ୍ତି ବା। ଏମିତି କୁହନ୍ତିନି ଦୋଳି ଯେ ନ ହବ ସେ ବସି ଆରଜନ୍ମ ରେ ବେଙ୍ଗ ହବ।
ହଁ ଏମିତି ଲୋକବାଣୀ ଅଛି ତ ଏ ତ ରଜରେ ତ କିଏ ଦୋଳି ନ ଖେଳିକି ରହୁଛି ସମସ୍ତେ ଖେଳୁଛନ୍ତି ବାକି ଆମ ଗାଁରେ ତାସ ଖେଳୁଛନ୍ତି ରଜ ପାଇଁ ଆଉ ଲୁଡୁ ପାାଲି ଯୋଉ ଗେଟିପାଲି ପ କହୁଛନ୍ତିି ସେ ସବୁ ଖେଳ ହୋଇଥାଏ। ତାପରେ ସାଙ୍ଗ ମଙ୍କ ସହିତ ମିଶି ଆମର ବଡ ବହୁତ ବଡ ଗାଁ ତ ସବୁଆଡେ ଦୋଳି ଖେଳିବାକୁ ଯାଉ ତା ସହିତ ସାଙ୍ଗସଥିଥି ମାନଙ୍କ ସହିତ ପାନ ଖାଉ ଏମିତି ରଜ ସେଲିବ୍ରେସନ କରୁ ତାପରେ ରଜ ପାଳନ୍ତି କି ନାଇଁ ମାନେ ରଜ ପାଳ ପାଳିଚୁ କି ନାଇଁ ପଚାରୁ
ହୁଁ ହୁ ହୁଁ
ତ ସନ୍ଧ୍ୟା ହବା ପୂର୍ବରୁ ମାନେ ରଜ ତିନିଦିନି ରାତିରେ ଭାତ ଖାଆନ୍ତିନି ଝିବଲା ମାନେ ଆ ମାନେ ସନ୍ଧ୍ୟା ହେବା ପୂର୍ବରୁ ଯାହା ଖାଇବ ରାତିରେ ଖାଆନ୍ତିନି ଭାତ ଭଲ ନାଇଁ ବୋଲି ରଜପାଳ ରଜ ପାଳନ ସେଟାକୁ କହନ୍ତି ତ ମୁଁ ବି ସବୁ ବର୍ଷ ରଜ ପାଳେ ଉ ଆଉ ବାକି ରଜରେ ବୁଲିବାକୁ ଘରେ ଘରେ ଗାଁ ରେ ଯେହେତୁ ସାଙ୍ଗସାଥି ମାନଙ୍କୁ ଛାଡିକି କୁଆଡେ ଯିବା ପାଇଁ ଇଚ୍ଛା ହେଇନି ତ ରଜରେ ଆପଣଙ୍କ କୁଆଡେ ବୁଲେଇ ଯାଇଛନ୍ତି।
ହଁ ରରେ ମୁଁ ଯାଏ ଆମର ଗାଁ ପାଖରେ ମାନେ ପାର୍କ ଅଛି ନା ପାର୍କକୁୁ ଯାଏ ତାପରେ ମାନେ ଆମର ଗାଁ ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଠି ବି ଯାଏ ମାନେ ମନ୍ଦିରକୁ ଯିବା କଥା ନହିଁ ମାନେ ମନ୍ଦିର ମାନେ ଭିତର କ ମୁଁ ଯାଏନି ଫିଲ୍ମ ମାନେ ବାହାରେ ଆଉ
ହଁ ମାନେ ମନ୍ଦିର ତ ଯାଇ ହବନି ବାକି ପିକନିକ ଜାଗା ପାର୍କ ନହଲେ ବୁଲା ବୁଲି ଖିଆପି ଏଇଇ କାମ ପାଇଁ ଯାଇହବ ମନ୍ଦିର ତ ଯାଇହବନି ନା
ହଁ ମନ୍ଦିର ତ ମନା କରି ମାନେ ଝିଅ ମାନେ ଯ
ମନ୍ଦିର ଯିବେନି ରଜରେ ବାରଣ ଥାଏ। ହ ଆଉ କଣ ପର୍ବ ପାଳନ କରନ୍ତି।
ଆଉ ଆମର ଏଇଠି ମାନେ ପର୍ବ ପର୍ବ ତ କହିବାକୁ ଗଲେ ଗଣେଶ ପୂଜା ସରସ୍ଵତୀ ପୂଜା ଏଇଟା ମୁଁ ଘରେ କରେ ଆଉ ବାହାରେ ଆ ଦୁର୍ଗା ପୂଜା ହଏ ଆଉ ଦୁର୍ଗା ପୂଜା ବି ଗଣେଶ ପୂଜା ଗଣେଶ ଗେଶ ପୂଜା ତ ଆମେ ସବୁ ମାନେ ଗଣେଶ ପୂଜା ଗଣେଶ ମୂର୍ତ୍ତି ଆଣୁ ଯୋଉଦିନ ଗଣେଶ ପୂଜା ଥିବ ତାର ପୂର୍ବ ଦିନ ଆମେ ମୂର୍ତ୍ତି ଆଣୁ ଆଉ ମାନେ ଟିସନରେ ସ୍ଥାପନ କରିବା ପୂର୍ବରୁ ଆମେ ଫାଷ୍ଟ ଡେକୋ କରୁ ତାପରେ ସେଇଟାକୁ କଣ କରିବୁ ଯୋଉଠି ବସିବେ ଗଣେଶ ସେଇଟାକୁ ମାନେ ଆମେ ଧୋଇବୁ ଧୋଇକରି ସେଇଠି ଡେକୋରେସନ କରିବୁ ତାପରେ ଗଣେଶକୁ ଆଣିକିରି ବସେଇବୁ ତାପରେ ମାନେ ପିଲାମାନେ ଆସିବେ ଭୋଗ ଧରିକିରି ଆଉ ମାନେ ଷ୍ଟାର୍ଟ କରାହବ ଯେମିତି ପୂଜା ପୂଜା ପାଇଁ ତ ସବୁ ଯେତିକି ଜିନିଷ ଥିବ ସବୁ ଆଣିଦେଇଥିବ ନା କୁମ ଫୁମ ପାଇଁ ତାପରେ ମାନେ ଭୋଗ ଯେମିତିକି ମାନେ ସବୁ ଫଳ ଆଉ ଚୁଡ଼ା ଫୁଡା ଏ ସବୁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବୁ ମାନେ ପଣ୍ଡା ଆସିକି ପୂଜା କରନ୍ତି ଆଉ। ଚାରି ଦିନ ଯାଇଏ ମାନେ ଯେତେ ଦିନ ଆମେ ଗଣେଶକୁ ରଖିବୁ ଅ ସେତେ ଦିନ ଯାଇଏ ଆମେ ପୂଜା କରି ବୁ ତାପରେ ଆଳତି ଦବୁ ସନ୍ଧ୍ୟାବେଳେ ଆଉ ସକାଳେ ବି ଏମିତି ହିଁ ପାଳନ କରିଦବୁ। ତାପରେ ବିସର୍ଜନ କରିଦଉ ଆଉ।
ଆଚ୍ଛା।
ହୁଁ। ଆମର ଗାଁ ରେ ହୁଏ ମାନେ ଦୋଳ ପୂର୍ଣ୍ଣିମା ସେଇଟା ହଉଛି ଆମର ମେନ୍। ଅ ଆମର ଯେତେବେଳେ ଶି ଏବଂ ମାନେ ପୂଜା ଜନ୍ମା ଅଷ୍ଟମୀ ଟା ଆମର ଟିକେ ଭଲରେ ପାଳନ କରନ୍ତି। ଜନ୍ମାଷ୍ଟମୀ ନନ୍ଦୋତ୍ସବ ଯେହେତୁ ଆମେ ମାନେ ଗୋପାଳ ନା ସେଥିପାଇଁ
ଆଚ୍ଛା।
ତ ମୋଷ୍ଟଲି ଆମେ ଫାଷ୍ଟ ମାନେ ପୂଜା କରୁ। ଆମର କୃଷ୍
କିଷନା କୁୁ ହଁ
କୃଷ୍ଣଙ୍କୁ କୃଷ୍ଣଙ୍କୁ ଯେତେବେଳେ ଆମେ ପୂଜା କରୁ। ମାନେ କୃଷ୍ଣଙ୍କୁ ପ୍ରଥମେ ଗାଧା ହୁଏ। ମାନେ କୃଷ୍ଣଙ୍କୁ ଗାଧେଇବା ମାନେ ଗାଧେଇଲା ମାନେ ବହୁତ ମଜା ଲାଗେ। ମାନେ ସେଇ ଟାଇମରେ ମାନେ ସମସ୍ତେ ମାନେ ପାର୍ଟି କରନ୍ତି। ତାପରେ କୃଷ୍ଣଙ୍କୁ ନେଇକିରି ଗାାଆନ୍ତି। ଗୋଟେ ଗୋଟେ ମାନେ ଭାତ ଗଟ ନେଇକରି ତାକୁ ଗାଧେଇବେ। ତାପରେ କ୍ଷୀରରେ ଗାଧେଇବେ ପାଣିରେ ଗାଧେଇବେ ହଳଦୀରେ ଗାଧେଇବେ। ତାପରେ ପୂଜା ଷ୍ଟାର୍ଟ ହୁଏ ଆଉ।
ହଁ ହଉ।
ବହୁତ ଖୁସି ଲାଗେ କୃଷ୍ଣ ଗାଧେଇଲାବେଳେ। ହଉ ଆମର ଟାଇମ ହେଇଯାଇ କି ରଖଛି।
ହଁ।